ହ୍ୟାଲୋଓ
ହଁ ଦିଦି ଇ-ଇ
ହ୍ୟାଲୋ
ହଁ ଦିଦି
ଶୁଣା ଗଲି
ହଁ ବା ଶୁଭା ଯାଉଛି।
ହଁ ଆଉ
ତାହେଲେ ଫ୍ୟାମ ତମ ପୁଅ ଟିଉସନ ପରିବାର ସବୁ ଭଲ ନାଇଁ କି?
ହଁ ସବୁ ଯାଗା ଯେତିକି ବି ଟଉସନ ମୁଁ ଆରମ୍ଭରୁ ଧରିଛି। ସବୁ ଯାକ ବଢିଆ ପରିବାର।
ହୁଁ ହୁଁ ମୁଁ ବି ଯୋଉ ଆଗରୁ କରୁଥିଲି। ସେମାନେ ବି ଭଲ ଥିଲେ ନହେଲେ ମତେ ଯେଉ ଯେଉ ପର୍ବପର୍ବାଣୀରେ ଯାହା ବି ହେଲେ ମତେ ଡ୍ରେସ ପ୍ୟାଣ୍ଟ ସବୁ ଯାହା ଯାହା ସବୁ କିଣି ଦଉଥିଲେ।
ହଁ ଭଲ ଆଉ। ଦିନେଶ ଜୁଏଲର୍ସ ଯାଉଥିଲୁ ଭଲ ତାଙ୍କର
ହଁ ତାଙ୍କର ଭଲ କଣ ଦିଦି ସବୁ ଲୋଭି ସେମାନେ।
ହଁ ସେ ଜୁଏଲର୍ସ। ସୋନା ଦୋକାନୀ ଆଉ କଣ ମାଗଣାଟାରେ ହେଇଛନ୍ତି।
ହଁ ବା।
ହୁଁ। ଏପଟେ ଯୋଉ ଯାଉଥିଲେ ଏପଟ ଟା ଏକ ଏକା ଯାହା ଧରି ଚୁନା ଆଉ ସିଆଡେ ଇଏ କରିଦେଲୁ ଓହୋ। ହଁ ହଉ ଏବେ ଆଗକୁ ଆହୁରି ଭଲ ଭଲ ମିଳିବେ ତି ଶାଲି ଧର୍ଯ୍ୟ ଧରି ରହିବାର ଅଛି। ମୋର ବି ସେ ଛୁଆ ଯାକ ଆଉ ତାଙ୍କ ପରିବାର ଭଲ ସବୁ ଯାକ। କଥାବାର୍ତ୍ତା ବ୍ୟବହାର। ହ
ଆଉ କଣ ଖାଇଛ ଆଜି?
ଉଁ ମାଛ ଚିଙ୍ଗୁଡି। ଅଣ୍ଡା ଭାତ ଏଇସବୁ ଆଉ
ହୁଁ ହୁଁ।
ହଁ। ଆଜି ଖାଲି ଟ୍ୟୁସନ ଯାଇଥିଲୁ ନାଉ କୁଆଡେ ଯାଇଥିଲୁ ବୁଲାବୁଲି?
ନାଇଲୋ ଦିଦି ଟ୍ୟୁସନ ହିଁ ଯାଇଥିଲି।
ହଁ ହଁ। ତୋ ଛୁଆ ଟା ଭଲ ପାଠ ପଢୁଚି?
ହଁ ସମସ୍ତେ ଦିଦି ସମସ୍ତେ ବହୁତ ଭଲ ପାଠ ପଢୁଛନ୍ତି।
ଓହୋ। ଓ ତାର ଦୁଇ କ୍ଲାସ୍। ନାଁଗି ଉଁ କୋଉ ସ୍କୁଲ ତାର?
କିନ୍ତୁ ଏବେ ଯଦି ପିଲାମାନେ ମେ ମାନେ ତାର ସ୍କୁଲ ହଉଛି। ହଁ
ଓ ହୋ ଆଚ୍ଛା। କେମିତି କଣ ତାଙ୍କର ସିଲାବସ ରହୁଛି?
ତାଙ୍କର ଏଇ ସ୍ଵାମୀ ଚିତାନନ୍ଦ ଭଳିଆ ତାଙ୍କର ସ୍ଵାମୀ ଚିତ୍ ଚିତାନନ୍ଦ ଭଳିଆ ଦିଦି।
ଆଚ୍ଛା। ଭଲ ଲାଗୁଛି ସିଲାବସ ହେରିକା ପଢେଇିବାକୁ।
ହଁ ହେଲା ହଁ ସବୁ ତ ସିିବି ଏସ୍ ସି ସେମ ସେମ ଥିବ ଟିକେ ଖାଲି ଅଲଗା ଅଲଗା ହେଇଯାଉଛି ଆଉ କାରମେଲ ଟା ଟିକେ ଅଲଗା ହେଇଯିବ ସେଇଟା ଯେହେତୁ ଆଇ ସି ଏସି କୋର୍ସଟା ଆଉ
ଆଇସିଏସିି ହଁ।
ହୁଁ ସବୁ ଏବେ ସିବି ଏସ୍ ସି ନା ସିିବି ଏସ୍ ଯାହାବି ସେ ଟିକେ ରିଲେଟେଡ ଖାଉଛି।
ହଁ। ହଁ। ସରିଗଲାଣି ସବୁ କାମ ଧାମ ଏବର।
ହଁ ଲୋ ଦିଦି।
ତ ସାଙ୍ଗମାନେ ସବୁ କଣ କରୁଛନ୍ତି?
ମୋ ସାଙ୍ଗ ମାନ ରୁଟି ଆଣିବା ପାଇଁ ଯାଇଛନ୍ତି।
କିଣିକି ଧରି ପଳେଇ ଆସିଛ କି?
ହଁ କିଣିକି ଦିଦି ଏଇଠି ଆଣିବା ପାଇଁ ଆଉ କି କରିନୁ ଆମେ କିଛି ବି।
ଅଟା ତ କିଲୋ ଧର ପଳେଇବ କେତେ ଦିନ ଖାଇଦବ ଆଉ ଚାରିଜଣ ବୋଲି ଜଣଙ୍କୁ ତିନିଟା ଲେଖେ।
ହଁ କୋଡିଏ ଟଙ୍କାର ଦେଦେ ନା କୋଡିଏ ଟଙ୍କାରେ ଯୋଉ ଆଣୁନ ଦିଦି, ଦଶ ଟଙ୍କାରେ ତିନିଟା ଦିଆହଉଛି, କୋଡିଏ ଟଙ୍କାରେ ସାତଟା ଦିଆହଉଛି।
ଓ ହଁ ହଁ ହଁ ହେଇଯାଉଛି।
ହଁ ହେଇଯାଉଛି। ହଁ ଆଣୁଛୁ ଚାଳିଶ ଟଙ୍କା ପଚାଶ ଟଙ୍କାରେ ହେମିତି ଆଣୁଛୁ ଆଉ।
ଓହୋ କୋଡିଏ ଟଙ୍କା କୁ ସାତଟା ଦେଲେ, ତମେ ଜଣେ କେତେ ଦିଟା ଲେଖା ଖାଉଛ?
ନା ଆମେ, ଦେଖ ଦିଦି ଆମେ ନା ନା ଆମେ, ଆମେ ପଚାଶ ଟଙ୍କାର ଆଣୁଛୁ।
ଓହୋ ଆଚ୍ଛା। ପଚାସ ଟଙ୍କାର ଯ ଦିନକୁ ଏନି କିନିକି ଆଣୁଛ। ସେଇ ଅଟା କିଲେ ଆଣନ୍ତ, ବଢିଆ ଆହୁରି ନିଜେ କରିକି ଖାନ୍ତ, କୋଡିଏ ପଚିଶ ଦିନ ପଳାନ୍ତା।
ହୁଁ ଯେ ଆମର ସେ ସେଇ ଯୋଉ ତାୱା ନାହିଁ ପରା ଦିଦି।
ଓହୋ କେତେବେଳେ ଗୋଟେ କିଣ ଦଉନ ଭଲ ସୁବିଧା ହବ।
ହୁଁ।
ହୁଁ।
ଆଉ ତମ ଗାଁ ଆଡେ ଆମ୍ବ ସରିଗଲାଣି?
ଖାଇ ହଁ ଲୋ ଦିଦି।
ହୁଁ ହୁଁ, ପ ଠେଇଲୁନି କି ଦେଲୁନି ଯୋଡେ ହେଲେ ଆଉ।
ହଁ ଦିଦି କଣ ଆମ୍ବ ଏତେ ବି ହେଇନଥିଲା ଲୋ, ହେଇଥିଲା ଯେ ଏତେ ବି ନାହିଁ।
ହଁ ହେଇନଥିଲା ପୁଣି, ହେଇଥିଲି ନା ଆଉ।
ଆମ୍ବ ନାଇଁ କି ପଣସ ନାଇଁ, କିଛି
ଆମେ ତ ଦିଦି, ଆମେ ପଣସ ବି ଏତେ ପାଉନୁ ବିଲକୁଲ ବି।
ଓହୋ। ତମ କିଣି ଆାଣିିକି ରୋଷେଇ କରୁଥିଲ, ପଣସ ତରକାରୀ ନା ତମ ଗାଁ ଆଡୁ ପଠଉଥିଲେ?
ନା ନା ଆମେ ପଣସ ପାଉନୁ ଲୋ ଦିଦି, ଆମେ ପଣସ ଖାଇନୁ ଦିନେ ବୋଧେ ଗୋଟେ ସାଙ୍ଗ ଘରେ ହେଇଥିଲା ତ, ସିଏ ଆଣିଥିଲା ଯେ ଆମେ ଖାଇଛୁ।
ଓ ହୋ। ଖାଲିଲା ଆଉ। ହେଲା ଆଉ ଏବେ କଣ କରୁଛୁ ଦିନ ସାରା, ପଢା ପଢି ନା କଣ? ହ୍ୟାଲୋ। ହ୍ୟାଲୋ ହ୍ୟାଲୋ? ହ ହ୍ୟାଲୋ। ହ୍ୟାଲୋ। ଠିକ ଆରେ ହ୍ୟାଲୋ। ହ୍ୟାଲୋ ବିିନି। ହ୍ୟାଲୋ। ଆରେ ହ୍ୟାଲୋ। ହଉ ହ୍ୟାଲୋ। ମାନେ ହଁ ହ୍ୟାଲୋ। ହ୍ୟାଲୋ। ଆ ଦେଖ ଦେଖ ଚାଆ ହାଲୋ।
ଆ
ଏଇ ବାବା ତ ନିଜେ ଖାଇଛନ୍ତି ବଡ କଣ ଖାଇସାରିଛି ହଁ ତମେ କ ତକୁ କହିଲ ମୁଁ ହେଲେ କହିବିଣ କଲେ ଦାଦା ହେଲେ ଖାଇଛନ୍ତିୁଁ ଉଣୀ ବଠେଇଦେବି ହ୍ୟାଲୋ। ହ୍ୟାଲୋ। ଆ
ହେଲୋ।
ହଁ କଣ କିଛି ଶୁଣ ଯାଉନଥିଲା ହାଲ ହାଲ ହାଲ ହାଲ ମୁଁ କହୁଚି ନେ ଟୱାର୍କ ଜାଗାରେ ଟିକେ ରହ।
ଫୋନ କଲେ ତ ଦିଦି ସେଟା ପାଇଁ କିଛି ଶୁଭା କଲା ଲଗାତାର ତିନି ଚାର ଥର ଫୋନ କଲେ।
ଆଚ୍ଛା ଆଚ୍ଛା।
ହୁଁ କଣ ରୋଷେଇ ଏବେ ତମର?
ସନ୍ତୁଳା ଭାତ ସରି ଭାତ ନାଇଁ ରୁଟି।
ହୁଁ ହୁଁ।
ରୁଚି ବଧେ ହେଇଚି ସନ୍ତୁଳା ଏମତି ଆଉ। ସାଧା ସିଧା। ତମର କଣ ରୁଟି ସହିତ କଣ ଗୋଟେ କହୁଥିଲୁ ତ
ସେ ହଁ ବୁଟ ଆଳୁ ତରକାରୀ
ଉ କଣ ଯେ କଳା ଵୁଟ ନା କଣ?
ନାଇଁ ନାଇଁ କିଣିକି ଆଣିଥିଲୁ
ଓହୋ ଏଇଟା ହେଲେ କିଣ ତାର ପଳେଇ ଯାଉଛ ତରକାରୀ କିଣ ଆଲେ କେତେ ନଉଛି?
ଏ ମା ଦିଦି ଟିକେ ଜଣେ ଖାଇବା ପାଇଁ ଶହେ ଟଙ୍କା
ସାନୁ କଣ ପାଇଁ ତୁମେ କିଣିକି ଆଣୁଛ ମୁଁ ଯାଣି ପାରୁନି ବନେଇ ତ ରହୁସ
ନା ବୁଟ ଆଣିକି ଏଠି ଘରେ ତରକାରୀ କରିକି ଖାଉଛୁ
ହଁ ସେଇଟା ଠିକ ଅଛି ତୁ କହିଲୁ କିଣିକି ଆଣିଛୁ ତ ମୁଁ ସେଇଆକୁଛି
ହୁଁ।
ସର
ହଉ ଦିନେ ପରଟା ଫର୍ଚା କରିକି ଆଣିଦବା ହେଲା।
ହଁ ଠିକ ଅଛି।
ହୁଁ।
ହୁଁ ଏବେ ଯୋଉଠି ରହୁଛ ସେଇ ଯୋଉ ଯାହା ଘର ଅଛି ସେଇ ଜାଗା ଭଲ
ହଁ ହେଲା ଦିଦି ଭଲ
କୋଉଠି କୁ ରହୁଛୁ କହୁଥିଲୁ ତୁ?
ଏଇଟା ଯୋଉ ହାଟପଦା ଫ୍ରଣ୍ଟ ରେ ଏକା ଯୋଉ ଗୋପାଳ ସାହି
ଓହୋ। ହଁ ଟିକେ ପାଖାପାଖି ଆଉ ଏପଟେ ବି ଟିକେ ପାଖ ହଉଥିବ ଆଉ କଣ ନାଇଁ। ସେଆଡୁ ଏଡେ ରହିଲା ବେଡୁ ଏଡେ ହେଲା ବଡୁ କେତେ ବାଟ ଲାଗୁଥିଲା
ନାଇଁ ଗୋଟେ ସବୁ ମେଡିକାଲ ପଟେ ଯାଉଛି ତ ମେଡିକାଲ ଦ୍ୟୁଟି
ଓହୋ ତାକୁ ଦୂର ହେଇଯାଉଛି
ହୁଁ।
ଚାରି ଜଣ ଯାଁ ରହିଲାଡୁ ଚାରି ଜଣଙ୍କୁ ଶୋଇଲା ଭଳିଆ ଗୋଟେ ଯାହା ଦରକାର ଆଉ
ହଁ ପରା ଦିଦି ହୁଁ
ହୁଁ। ସେ ଯିଏଲେ ମୁଁ ଏ ବର୍ଷଠୁ ଗଲା ନା
ନା ତାର ଏଇଟେ ଫାଇନାଲ ଇୟର
ଓ ହୋ ହୋ ଓ ହୋ। ଏବେ ତ ତାର ପୋଷ୍ଟ ଏରିଆ ବାହାରିଛି ନର୍ସିଂ ଏରିଆ କଣ ନାଇଁ କିି ସେ ପକଉଛି ନା କଣ?
ପକେଇବ ଜାଣିନି
ଆଛା। ହଁ ଖାଇସାରିଲାଣି ସବୁ ନା ଖାଇନ?
ନ ଆଲେ ଯଦି ଏତେ ଜଲ୍ଦି ଖାଇବୁ କି ଆମେ ନଅଟା ଅଧ ଦଶଟାରେ ଖାଉଛୁ
ଆଚ୍ଛା ଆଚ୍ଛା। ହଉ ତାହେଲେ ରଖୁଛି ହଁ ପଛେ କଲ୍ କରୁଛି ବାଏ
ବାଏ ବାଏ